ହଁ। ହ୍ୟାଲୋ। ହ୍ୟାଲୋ କଣ। କୋଲ ବି କିଛି ନାହିଁ ଏମିତି ବସିଛି ତୁମେ କଣ କରୁଚ?
କିଛି ନାଇଁ ମୁଁ ବି ବସିଛି କିଏ କି ଅଛ?
ମୁଁ କିଏ କି ଅଛୁ ମୁଁ ଆଉ ଘରେ ଭାଇ ଭଉଣୀ ଆଉ ଆମ ଘରେ ନାହାନ୍ତି କେହି।
କୁଆଡେ ଯାଇଛନ୍ତି ସମସ୍ତେ?
ହଁ ଯାଇଛନ୍ତି ଟିକେ ଗାଁ ରେ ଆମର କିଛି କାମ ଟିକେ ଅଛି ତ ସେଥିପାଇଁ ଯାଇଛନ୍ତି ସବୁ ଗାଁକୁ। ତମେ? ତମେ କଣ କରୁଛ?
ହୁଁ ବସି ଆଉ କଣ କରିବି? ବସିଚି ଆଉ କଣ କରିବି?
ଓ ଆଉ। ବର୍ଷା ଜୋର୍ ଜୋର୍ ଲାଗି। ବର୍ଷା ଜୋର କି ହେଲା କି?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
ହୁଁ।
ହୁଁ।
ଏ ତମେ ଠାକୁରାଣୀ ଯାତ୍ରା ଦେଖିବାକୁ ଆସିଥିଲ। କେମିତି ଲାଗିଲା?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
କେମିତି ଲାଗିଲା?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
କେମତି ଲାଗିଲା ଠାକୁରାଣୀ ଯାତ୍ରା କହୁଛି ତମକୁ।
ହେଲାରେ। ତାପରେ କଣ ସେଇଟା କଣ ଡଙ୍ଗା ତାପରେ ରାମଗଜ ତାପରେ ଏମିତି ବହୁତ ସାରା ଦଉଣ ହେଇଥିଲା। ତାବେ ଛୋଟ ପିଲାମାନଙ୍କ ପାଇଁ ଦିଆ ହେଇଥିଲା ଆଉ ବଡ ପିଲାମାନଙ୍କ ପାଇଁ ଦିଆଯଇଥିଲା। ରାମଦେବ ତାକୁ ବହୁତ ଡର ଲାଗୁଛି କିନ୍ତୁ ତଥା ବିି ସେଠି ସମସ୍ତେ ବସୁଥିଲେ ତାପରେ ହଉ ତାଖାଇବା ହେଇଥିଲା। । ଆଉ ଝାଲମୁଢି ତାପେରେ କଣ ଲଙ୍କା ବରା ଆଳୁଚପ ଖଟଲେଟ, ଆଉ ଲସି ତାପରେ ତାପରେ କଣ? ଆପ ହଁ ଖା ଖାଇବା ଜିନିଷ ବାପରେ ଆଇସ୍କ୍ରିମ୍ ଚୁସ୍ କୁ। ତାପରେ ବହୁତ ସାରା ଖେଳୁନ ଜିନିଷ ଯେମତି କିଛି କହ। ଟପ ଟ୍ରାକ୍ଟର ଗଡିଜର ବାଇକ୍ ବୁଲିଲେ ଏମତି ରବଟରେ ଏମିତି ଖେଳୁନଥାଏ। କଣ ରିମୋଟ କଣ୍ଟ୍ରୋଲ କାର ତାପରେ ତାପରେ ଏମତି ତାପରେ ଏମିତି କଣ୍ଢେଇଯାଏ ହାତୀ, ଘୋଡା, ବାଘ, ଭାଲୁ ଏମିତି। ତାରେ ଆଉ କହୁଛୁ ଆଉ କାଲି ହୁଁ ତାପରେ ଘରେ ସଜେଇବା ପାଇଁ ଫୁଲ ଜାନି ଆଉ କଣ ବାପ ଅଛି ବାପରେ କଣ ଚପଲ ଆସିଥିଲା ବହୁତ ଡିଜାଇନ ର ଚପଲ ଆସିଥିଲା। ଏ ନିନା ପୁଅ ଝିଅ ସମସ୍ତଙ୍କ ପାଇଁଥିଲା ତାପରେ ହୁଁ ତାପରେ କଣ ତାପରେ କାଠରେ ମସାଜ୍ ପାଇଁ ମସାଜ କରିବା ପାଇଁ ବହୁତ ସାରା ଆଇଟମ୍ ଆଇଥିଲା ତାପରେ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
ତାପରେ କ ତାପରେ ହଛି ଜଳ ବୁଆରୀ। ଭୁଙ୍ଗଲା ତାପରେ ତାପରେ ଏ ଛୋଟ ପିଲା ମାନେ ଯଉ ଖେଳୁନାହାନ୍ତି ସେ ବଲୁନ ଡିଇନ ଡିଇନ ର ।
ଉଁ ଆଉ
ଆଉ ହଉ ଏମତି ହରେକ ମାଲ ଦଶ ଟଙ୍କାର ଜିନିଷ କହିକି ମିଳୁଥିଲା। ବହୁତ ବଢିଆ ବଢିଆ ଜିନିଷ ତାପରେ ଷ୍ଟେସନାରୀ ଜିନିଷ କେତି ଲିପଷ୍ଟିକ ଆଇ ଲାଇନର୍ ହେ କପ ମେକଅପ ଆଇଟମ ବି ସବୁ ଆସିଥିଲା ଲିପଷ୍ଟିକ ଆଲ ମର୍ନ୍ତ ତା ଦାରା କଣ ଏମିତି ଚୁଡି ତାପରେ କଣ ନେକେଲେସ ଲକେଟ ହଁ ଆଉ ଆଉ ଝୁମ୍ତା ଏମିତି ସବୁଆଇଥିଲା ଗରେ ଆାଇଥଙ୍ଗ ତାପରେ ତାପରେ ଖଟ ତାପରେ ଉ ତାପରେସେଣ୍ଟ ତାପରେ ଶାଢୀ ଏତେ ତ ବହୁତ ଯକ ଜିନିଷ ଆଇଥିଲା ଆଉ ହ୍ୟାଲୋ
ଭଲ କଥା ଯେ ଆଉ ବହୁତ ଅଧିକା ଜିନିଷ ସବୁ ଅ
ହଁ
ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହଁ
ଯାହା ହଉ କେତେ ଭଲ ଭଲ ଜିନିଷ ସବୁ ଆସିଥିଲା କହୁଛି ମାନେ ଏତେ ଭଲ ଜିନିଷ ସବୁ ଆସି ଖାଲି କିଣି କିଣି ପାରିଲନି ଯାହା ନହେଲେ ଏତେ ଭଲ ଜିନିଷ ଆ ସଜ କିଣିବା ଦରକାର ଥିଲା ମତେ ତ ବିିକ ମତେ ବି ଭଲ ଲାଗେ ଟିକେ ଠାକୁରାଣ ଯାତ୍ରା ଦେଖିବାକୁ ଇଚ୍ଛା କରାଇ ଟ ତୁ ମୁ ଯିବି ଗୋଟେ ଦ ଯିବି କେବେ ଦେଖି ଆପ ତ ଚାଇନି ବାକି ମୁଁ ସଣ ବାକି ମୁଁ ସୋନିଛି ଲୋକମାନେ ବହୁତ ଭଲରେ ହୁଏ ସେ ଠାକୁରାଣୀ ଯାତ୍ରା ଆଉ କଣ କଣ ସବୁ ହୁଏ ବୋଲି କେବେ ଗୋଟେ ଯିବି ଦେଖିକି ଆସିବି ଆଉ ସେ ରାମ ଦୋଳି ଭଗବାନ ମୁଁ ଦିନେ ଦେଖିଥିଲି
ଏମିତି ଦୂରରୁ ବସି କିନ୍ତୁ ଦୂରରୁ ଦେଖିକି ହିଁ ଡରି ଯାଇଛି
ସରି ବଟ ଚା
ମୂର୍ତ୍ତି ଭଗବାନ୍ କେତେ ବଡ଼ କେତେ ଜୋର୍ ସେ ଏଟା ଅଛି। ଏତେ ଉଚ୍ଚା ଟା କଲା ବେଳେ ଲୋକମାନେ କେମିତି ବସୁଛନ୍ତି କେଜାଣି ଡୋର୍ ଲଗେଇବା ପାଇଁ କା ଜଣେ ଅଛି।
ହୁଁ ମାନେ ହଁ ସେଠୁ ହାତ ଛାଡିଦେଲେ ପଇଲେ ଆଉ ଖୋଜିଲେ ବିି ପାଇବନି।
ହୁଁ ଶୁଭୁଚି ପା।
ଯାହା ହଉ ତ ଦେଖିକି ବୁଲିକି ମନ୍ ଯୋଉ ସେଟା ବୋହୁତ୍ ବଡ଼ ଟା। ଆମେ ତ ଦେଖିନୁ କି ଯାଇନୁ ଦେଖିବା କେବେ ଗୋଟେ ଯଦି ଇଏ ମୁଁ ଭାବୁଚି ଯୋଉ ପୂଜା ଦେଖିବି ଆଉ ଆମ ମନ୍ଦିରଟାକୁ ବି ଏଇ ସବ୍ ଦେଖିବି ଆଉ ଆସିବି ବୁଲିକି ହେଲୋ।
କହ?
କେହି ନୁହଁ କିଲୋମିଟର ପାଇଁ ମୁଁ ଯିବି ଆଉ ବୁଲାବୁଲି କରିକି ଆସିବି ଦେଖିବା। ଠାକୁରଙ୍କ ଚିତ୍ର ଟା କେମିତି ହେଇଛି କେମତି ନାହିଁ ଦେଖିକି ଆସିବି। ହୁଁ ସେ କଣ୍ଟା କ୍ଲିପ୍ ଯାହା ହେଲେ ବି ତାପରେ ବି ସବୁ ମାନେ ଯେତିକି ସବୁ ମାନେ ଯେତେ ବି ଯେତେ ବି ଲୋକମାନେ ସବୁ ବ୍ୟବହାର କରୁଛନ୍ତି ସବୁ ଜିନିଷ ପାଖାପାଖି ଆସୁ ଥିଲା ସେଥିପାଇଁ ବେଶୀ ଭଲ୍ ଲାଗିଲା। ଆଉ। ମୁଁ ଯେମିତି।
ହୁଁ ହୁଁ ହୁଁ।
ମତେ ଆଉ ବୁଲିବାକୁ ବୋହୁତ୍ ଭଲ୍ ଲାଗେ ବି ଗୋଟେ ପଟେ ଏମିତି ବସିଥିବ କହିଲେ ସେରେ ଆସେ ଏଇଠିକି। ଚୋରୀ ହେଇପାରେ ଏ ଯୋଉ କଣ ଏଗୁଡ଼ା ଜିନିଷ ଯହା ବି କୁହନ୍ତି ମୁଁ ଶୁଣିଛି ଏଗୁଡ଼ା ସବୁ ସବୁ ଆସେ। ତାପରେ ଆମ ଘର ଲୋକ କୁହନ୍ତି କି? ହଁ ହଉ ସେ ଯେତେ ଗହଳି ଲୋକମାନେ ହଜିଯାଆନ୍ତି। ବସି ଥିବି ତାପରେ ଆଉ ବୋହୁତ୍ ଚୋରି ହୁଏ ବୋଲି କୁହନ୍ତି ଗାଡ଼ି ମ୍ ମୋବାଇଲ୍ ତାପରେ ବୋହୁତ୍ ଗହଳି ଏତେ ଗହଳି ଯେ ଆଉ ପଶିବା ପାଇଁ କି ଅତିବି ହୁଏନି କୁହନ୍ତି ବୋହୁତ୍ ବି ଏମିତି ବୋହୁତ୍ ଗହଳି ମୁଁ ବି ଭାବେ? ସେତେବେଳେ ଏଟେ ବଡ଼ ଜଗା ଯାତ୍ରା ଠି ବୋହୁତ୍ ଗହଳି ହୋଉ ଥିବ ନା? ତାପରେ ଏଠି ସେ ଠାକୁରାଣୀ ମନ୍ଦିର ବି ଏଠିକି ପୁରା ଦେଖା ଯାଉଛି। ଆଚ୍ଛା ଆଚ୍ଛା। ସେଟା ବି ଦେଖିବି। ସେଟା ବି କେବେ ଗୋଟେ ଦେଖିବି ବୋଲି ଭାବୁଛି ଦେଖିବା ହୁଁ। କେବେ ଗୋଟେ ସେମିତି ତାହେଲେ ତ ମୁଁ ସେଇ ଯାତ୍ରାରେ ବି ଦେଖିବି। ଠାକୁରାଣୀ ଏଟା ବି ଦେଖିବି ଆଉ ଆସିବି ବୋଲି ମୁଁ ଭାବିଛି। ଫିର୍ ବି ଅହ୍ ଦେଖିବା ଏ ମ୍ ମାନେ ଦି ବର୍ଷକୁ ଥରେ ଲେଖା ହୋଉଛି। ମୁଁ ଦେଖିବି ସେ ଥର ଯିବି। ଯାତ୍ରା ବି ବୁଲିବି ମାଆଙ୍କର ଦର୍ଶନ ବି କରିକି ଆସିବି। ତାପରେ ଯାହା ସବୁ ମେଳା ବି ପଡ଼ିଥିବ ସେଗୁଡ଼ା ବି ବୁଲିବିି ଆସିବି। କଣ କଣ କିଣିକି ଆଣିବି। ବୋହୁତ୍ କିଛି କରିବି। ଆଉ ଆସିବି ବୋଲି ଭାବିଛି ଦେଖିବା କଣ ହଉ ଯିବି ବୋଲି ଭାବିଚି ନିହାତି ଯିବି। ଯେମତି ହେଲେବି ଯିବି। ଯିବାଟାର ପକ୍କା ହିଁ ଯେ ଖାଲି ପରିସ୍ଥିତି ଠିକ ଥିବାର ଅଛି ଆଉ ବହୁତ ଜିନିଷ ମୁ କିଣିକି ଆଣିମି। ତଉରି ବର୍ଷା ହେଲେ ଆଉ କୋଉଠି ଯାଇହବ ବର୍ଷା ନହେଲେ ଆରାମସ ଯାଇ ପଳାରେ ବର୍ଷା ହେଲେ ଆଉ ଯାଇପାରିବିନି ଆଉ। ଇଏଟ ହଉଛି ଅକ୍ଷୟ ତୃତୀୟରେ ତ ଷ୍ଟାର୍ଟ ହଉଛି ବୋଲି କହୁଛନ୍ତି ମାସେ ବୋଲି। ତାକି ଦେଖିବ ମାସେ ଭିତରେ ଯୋଉଦିନ ମୁଁ ଯାଇପାରିବି ସେ ଦିନ ଯିବି। ବଢ଼ିଆ ତମେ ବୁଲି ଦେଇଚ ଯା ହଉ ଠାକୁରାଣୀ ଯାତ୍ରା ବିଷୟରେ ମୋତେ କିଛି ତମେ କହିଲ ଖୁସି ଲାଗିଲା।
ପୁରା ଗହିଲା। ପହିଲଙ୍ଗ
ପଳେଇଲା କିରେ ଲାଇନ?
ଇଲ କି ଯଷ୍ଟ ଗଲୋରେ। ହଁ ଆ କଲୁ। କନଟା ଆଲା କା ବୁ